ହଁ ନମସ୍କାର।
ହାଲୋ ଶୁଭ ରାତ୍ରି।
ଶୁଭ ରାତ୍ରି ରାତ୍ରି କଣ ହେଲାଣି ଶୁଭ ସନ୍ଧ୍ୟା ନା। ହଁ ସାଢେ ସାତ ହେଇଗଲାଣି।
ଛଅ ରୁ ସାଢେ ସାତ ପର୍ଯ୍ୟନ୍ତ ସନ୍ଧ୍ୟା ହଁ। ତାପରେ ଆଠ ଟାକୁ ଆମର ଗୋଟେ କଣ କହନ୍ତି?
ଫିଡ୍ ମ।
ରାତ୍ରି ଆଉ କଣ କରୁଥିଲେ?
ମାନେ ବସିଥିଲେ ଆପଣ ଏଇ କଲ ଥଲେ ଆଉ।
ଆଜ୍ଞା ଆଉ ବୁ ବର୍ଷା ଆଜି ହେଇଛି ସିଆଡେ?
ହବ ବହୁତ ମାତ୍ରାରେ ସକାଳୁ ହଉଥିଲା ଏଇ ଗୋଧୂଳି ସମୟରେ ଟିକେ ଛାଡିଚି।
ହଁ ଟିକେ ଛାଡିଚି ଆଜ୍ଞା। ଆପଣଙ୍କ ଆଡେ ମଶା କେମିତିଆ କଣ ମଶା ହଉଥିବେ ତ ଏନେ ଜୋରେ।
ମସ୍ତ ହୁଅନ୍ତିନି। ଗାଈ ଆସିକିରି ଏଠି ଯୋଉ ଗୋବର ଫୋବର ଛାଡିକି ଯାଉଛନ୍ତି ବର୍ଷାରେ ଯୋଉ ଏରା ହେଇକି ତ ସେଇଥିରୁ ମଶା ହଉଛନ୍ତି ଆଉ।
ମଶା ବା ପ୍ରବଳ ଆମ ଏପଟେ ତ କଣ ପ୍ରବଳ ମଶା ଏତେ ହୁଅନ୍ତିନି ଏଇ ଉଁ ଲଘୁଚାପ ହବା ଦିନ ଠାରୁ କଣ ଭୟଙ୍କର ମଶା ହଉଛି। ଫ୍ୟାନେ ଫ୍ୟାନ ଲାଗିବା ସତ୍ତ୍ୱେ
ନାଳ ଫାଳ ରହିଲେ ଯଦି ଘରେ ଆଗରେ ମାଳ ଚଳିଆ ଆବର୍ଜନା ଥିବ ତାହେଲେ ହବେ।
ଏ ଆମ ଘର ତ ଭିତରେ ଏଇ ଘର ଚାରି ଘର ହେଇଥିବ ଘର ଚାରିିକର ଘର ଘର ଅଛି। ତାପରେ ହଁ କଲେଜ ଫଲେଜ ପିଲା ସବୁ ଏଠି ଯୋଉ ରହୁଛନ୍ତି ତାଙ୍କ ସବୁ ଘରେ ଉ ଯୋଉ ନେଇକି ଭଡା ନେଇକି ସେଇମାନଙ୍କ ଭାରି ଅପରିସ୍କା କାର ପସୁଛନ୍ତି ଅପରିଷ୍କାର ଖାଦ୍ୟ ଜରି ଫରି ଫିଙ୍ଗୁଛନ୍ତି ଡଷ୍ଟ ଯେଉଁ ଅଳିଆ ଇଏ ଡବାରେ ସେଇଥିରେ ମଶା ହଉଚି ଆଉ।
ହୁଁ ହୁ।
ଆଛା ଆଉ ଆପଣ ବର୍ତ୍ତମାନ କରୁଥିଲେ ମୁ ଏଇ ବସଥିଲେ ମୁଁ ଫୋନ କଲ୍ କଲି।
ଆଜ୍ଞା ବସିଥିଲି ବସିକି ଏଇ
ଓ ହଁ। ମୁଁ ଟିକେ ରୋଷେଇବାସ କାର୍ଯ୍ୟ ସମାପ୍ତ କରି ଆସି ବସିଥିଲି ତ ମୋ ଦେଖିବା ଟିକେ ଲଗେଇବା କଣ କରୁଛନ୍ତି କଁ ନାହିଁ।
ଆଉ ସବୁ କ ହଁ। ଆ ଏଇତ ବର୍ଷା ଲଘୁଚାପ ବି ଲାଗି ରହିବ କାରଣ ଯେହେତୁ ବର୍ତ୍ତମାନ। ଏଁ ଆଷାଢ ମାସ ଚାଲିଛି। ଜଗନ୍ନା ଆଜ୍ଞା ଜଗନ୍ନାଥଙ୍କ ଭିଡା ଟାଇ ରଥ ଟଣା ଟାଇମ ସିଏ ହବ ବର୍ଷା ଆଉ। ବହୁତ ଇଚ୍ଛା ହଉଛି ଜଗନ୍ନାଥ ମନ୍ଦିର ପୁରୀ ଯୋଉ ରଥ ଟଣା ଦେଖିବା ପାଇଁ କିନ୍ତୁ ଠାକୁର ଡୋରି ଲଗଉ ନାହାନ୍ତି ଆମର
ବେଲେ
ହୁଁ। ଡୋରି ଲ ତାପରେ ଭିଡ ଟାଇମ ରେ ବି ଯିବାକୁ ଟିକେ ଡର ହେଲେ ବି ଭିଡ ଯୋଉ ଆନନ୍ଦ ଲାଗିବ ଦେଖିବାକୁ ତିନି ଠାକୁରଙ୍କୁ
ଆଜ୍ଞା।
ଆଉ କଣ? ଆଉ ଆପଣ ଦେହ ପା ଭଲ ଅଛି ନା?
ଆଜ୍ଞା।
ଆଁଗ୍
ନ ଲ
ଆଃ ଆଉ ଆଉ କିଛି ଆପଣ ବାର୍ତ୍ତାଳାପ କରନ୍ତୁ ଟିକେ ଶୁଣିବା
ହଁ
ଏ ବର୍ତ୍ତମାନ ରୋଷେଇ କଣ କି କରିକି ଆସି ଆଁ ଆଗି
ନାଇଁ ଖିରରେ ବସା ହେଇଥିଲା ଆପଣ ତ ନା ଆମ କ୍ଷୀର ଟା ବ ଯାଇଥିଲା
ଛା ଆଛା ଓ ହୋ ଓ କ୍ଷୀର ବସା ହେଇଥିଲା ଉତୁରିଗଲା ନା କଣ କି?
ହଁ କହୁଛନ୍ତି କାଢିଦିଅ ବୋଲି କାହିଁକିନା ମଶା ପଡିଯିବେ ନା
ଆଚ୍ଛା ଆଚ୍ଛା ହଁ କାଢି ଦିଅନ୍ତୁ ଆଉ ରାତ୍ ରି ରୋଷେଇ ଆରମ୍ଭ ହେଇନି
ନା ମାମା ଅଟା ଦଳୁଛନ୍ତି ତାପରେ ରୁଟି କରିବେ
ଆଉ ଖାନ୍ ଖାଦ୍ୟରେ କଣ ଅଛି ରୁଟି ସହିତ?
ତ ଭଜ ନ ଡ଼ାଳମା ଖଳମା ସବୁ
କ୍ଷୀର ଆଉ ମେନ୍ କ୍ଷୀର ପଳେଇ ଆସୁଛି ଆଉ
ଆଜ୍ଞା
ଗୋମାତା କ୍ଷିର ସେ ଯୋଉ ଦେହକୁ ହିତ ମୁଁ ବର୍ତ୍ତମାନ ବି କରିକି ଆଇଲି କଣ ରୁ ଟି ସନ୍ତୁଳା ରୁଟି ସେଅ ବଡ ଅପା କଲେ ସନ୍ତୁଳା ମୁଁ କଲି ଆଉ କରିକିନା ଆସିଲି ଆସିକି ଆପଣଙ୍କ ପାଖକୁ କଲ୍ ଟା ଲଗେଇଦଲି ଆଉ
ଜ ପପୂର୍ଣ୍ଣ କପଟା ବି ଭିିବନ ମ ସନ୍ତୁଳା ଟା ବି ଦେହ ପାଇଁ ହିତକର ଭିଟାମିନ ବହୁତ ଥାଏ
ହ ହିଁତକାର ବହୁତ ଦିନ ଧରି ସନ୍ତୁଳା ଯେହେତୁ ହଁ ହଉନି ଆଜି କାହିଁ ମନ ହେଲା ଆଇଁଷ ଫାଇଁଷ ହେଇଯାଉଛି ଆମିଷ ଖାଇବା ଦ୍ଵାରା ସବୁଦିନ ମୁଁ ରାତିରେ ଆମିଷ ଖାଉନି ଆଉ ସନ୍ତୁଳା ଟା ଆଜି ମୁଁ କହିଲି ମୁ ଆଜି ଟିକେ ସନ୍ତୁଳା ବନେଇଦଅ ସବୁ ପ୍ରକାର ପରିବା ଅଛି ଅପା କହିଲେ ବନେଇଦ ଦିଅ ଆଉ ବନେଇ ଦେଇକିନା ଆସିଲି କାରଣ ଥି ମସଲା ମସଲି ରାତିରେ ଖାଦ୍ୟ ଖାଇବାକୁ ଭଲ ଲାଗୁଛି କିନ୍ତୁ ବେଳେ ବେଳେ ଏଇ ଷ୍ଟ ଅଧିକାଂଶ ଟାଇମ ଭଲ ଲାଗୁନି
ହଁ ଆ ଦୁ ଖାଇଦ ବାର
ହଁ ତାପରେ ରାତ୍ରି ଭୋଜନ ତ ବିଲକୁଲ ଖାଇବା କଥା ନୁହଁ ମସଲା ଦିୟଯୁକ୍ତ ଖାଦ୍ୟ ଆଉ ବାଧ୍ୟ ଯେହେତୁ ପରିବାର ନେଇକି ରହିଛୁ ତାଙ୍କ ମନ ନେଇ କଲା ବେଳକୁ ମସଲା ଦିଆ କରିବାକୁ ପଡୁଛି
ଆଜ୍ଞା
ଆଉ ଏକୁଟିଆ ହେଇଛ ଯେ ତମେଆଉ କଣ କୋଡି କଣ କରିଦବ ଆଉ ଆପଣଙ୍କ ର ବି ଇ ସନ୍ତୁଲା ଫୁନ୍ତୁଲା ହୁଏ ନା ନାଇଁ ମାମା କରନ୍ତିନି ମିୟୋ ବୋଉ
ହ ଖନ୍ତି
ଆପଣଙ୍କର ବି ଅଳ୍ପ ପରିବାର ନୁହେଁ କି ହଁ ଅଳ୍ପ ପରିବାର ଆଉ ବାବାଙ୍କୁ ଟିକେ ବେଶୀ ସନ୍ତୁଳା ଫନ୍ତୁଳା ଏସବୁ ମାମାଙ୍କୁ କହିବ ବନେଇକି ଦଉଥିବେ କଲରା ରୁ ମୁଁ କଣ ଶୁଣିବାକୁ ପାଇଲିି ବାପାଙ୍କୁ ମଧୁମେହ ହେଇଛେ
ହନ୍ତ
ଆଜ୍ଞା ଆପଣଙ୍କ କଥା ଟା ବାର୍ତ୍ତା ଟା ଆସୁନି ଆଜ୍ଞା ଆପଣଙ୍କ ବାର୍ତା ଏତେଟା ଆସୁନି ଆପଣ ବୋଧେ ଆପଣ ବା ହଁଁ ହଁ ଏବେ ଆସିଗଲା। ନାଇଁ ନାଇ, ବାପାଙ୍କୁ କଣ କହୁ ତୁ ଶୁଣିଥିଲି ମଧୁମେହ ହେଇଛି ବୋଲି?
ଆଜ୍ଞା। ହ ମଧୁମହ ହେଇଛି, ବା ଅଛନ୍ତି ସେ ଅଛି ସାଧାରଣ ମାନେ ସାଧାରଣ ସ୍ତରରେ ଅଛି। ଆଜ୍ଞା।
ଆଚ୍ଛା। ନାଇଁ ସାଧାରଣତଃ ଯାହା ବିି ଟିକେ ବୋଉ କୁ କହିବେ ଟିକେ କଲରାର ପରିମାଣ ଅଧିକା ତାଙ୍କୁ ଦେବେ। ହୁଁ ସନ୍ତୁଳା ଯୁକ୍ତ ଦେବେ। ତାଙ୍କର ଯେହେତୁ ସେମ୍ କାମ ଦାମରେ ବ୍ୟସ୍ତ ରହୁଥିବେ ଦେଇପାରେ ତାଙ୍କୁ ସବୁ ଏଇ ଯୋଉ ଆ ଯୋଉ ମିଳୁଛି ଯୋଉ ଆମର ଅଁଳା। ଯୋଉ ଆଲୁ ଯୋଉ କଣ ଘୁ ଘୃତ କୁମାରୀ ଘୃତ କୁମାରି ରୁ ଜୁସ୍ ମିଳୁଛି ଯୋଉଟା କି ଆମ ବାପା ବ୍ୟବହାର କରନ୍ତି ଶ୍ୱଶୁର ତାକୁ ଜୁସ୍ ରେ ସନ୍ଧ୍ୟା ସମୟରେ, ସକାଳ ସମୟରେ ବାବାଙ୍କୁ କହିବେ ସେଥିରୁ ପିଇବେ। ସେବନ କଲେ ବହୁତ ମାତ୍ରାରେ ମଧୁମେହ ରହିବ ନିୟନ୍ତ୍ରଣାତହିଇକି।
ଆଚ୍ଛା।
କାରଣ ମଧୁମେହ ଏବେ ଘରେ ଘରେ ବ୍ୟାପିଛି। ନ ନବେ ଶତକଡା ମଧୁମେହ ରୋଗରେ ପୀଡିତ ସବୁ। କଣ କହିବ ତାର ଚିକିତ୍ସା କରିକି ରହିବାକୁ ଅମକୁ ପଡିବ ନା ନାଇଁ।
ହଁ ର ଅଧିକାଂଷ ଲୋକଙ୍କ ହେଇଯାଇଛି ଭଲ ଭଲ ଅଛି
ଆଉ ଗପିବା ନା ଆଉ।
ଆଜ୍ଞା।
ହଁ ହଁ, ଆଚ୍ଛା। ଆଉ ଆପଣଙ୍କର ବୋଉ, ବୋଉ ବୋଧେ କଥା ହଉଛନ୍ତି ସେପଟେ? ଆପଣଙ୍କ ସାଙ୍ଗେ ନା ସିଆଡେ?
ନା ନା ସିଆଡେ।
ଆଚ୍ଛା ଆଚ୍ଛା। ଆଉ ତାଙ୍କ ଦେହ ପା ଭଲ ଅଛି?
ଆଜ୍ଞା।
ଆଚ୍ଛା। ଆଉ ଆପଣ ମୁଁ ଶୁଣିଥିଲି ଆପଣଙ୍କ ସେପଟେ ଗୋଟେ ଜଗନ୍ନାଥ ମନ୍ଦିର ତୋଳା ହଉଛି? ଠାକୁରଙ୍କର ଭଲ ସୁନ୍ଦର ମନ୍ଦିରଟେ ପ୍ରତିଷ୍ଠା ହଉଛି ଏଇ ପାଖାପାଖି ଏରିଆରେ। ହଁ ଏ ହଁ। ହୁଁ ଆଜ୍ଞା ଆଜ୍ଞା ଆପଣ କହିବାକୁ ଚାହୁଁଛନ୍ତି ଆପଣଙ୍କ ହେ ପାଖାପାଖି ଏ
ଆଜ୍ଞା ଗାଁ ପାଖାପାଖି ନୁହଁ ଗାଁରେ କହିବାକୁ ଗଲେ ଚଳେ।
ଆଜ୍ଞା। ଆଉ। ଆପଣଙ୍କର ଆଉ କଣ ମତେ ଟିକେ କୁହନ୍ତୁ ଶୁଣିବା। ଟିକେ ଭଲ, ଭଲ ଜିନିଷ ଟିକେ।
ଆଉ କଣ। ଆଉ ଯଦି କହୁଛନ୍ତି ଯିବ ବୋଲି ପୁରୀ ଯାଉନାହାନ୍ତି ଦେଖିକି ଆସ ବେ। ନୀଳାଦ୍ରି ବିଜେ ଦିନ ଯିବେ ଦେଖିକି ଆସିବେ।
କଣ କରିବା। କିଏ ଆପଣ ଯିବେ ନା ମତେ କହୁଛନ୍ତି?
ଯେହେତୁ ଡାକ୍ତରଙ୍କ ପରାମର୍ଶ ଅଛି, ବର୍ତ୍ତମାନ ମୁଁ ଆଉ ମୁଁ ଆଶା କରିବି ଠାକୁରଙ୍କ ଡୋରି ଲାଗୁ ଆମେ ଯାଉ ସ ପରିବାର ସହିତ ବୁଲିଆସୁ ଦେଖାଯାଉ ଭଗବାନଙ୍କର ବରାଦ କଣ ହଉଛି।
ହୁଁ।
ଆଉ ଆପଣ ହଁ ବର୍ତ୍ତମାନ ସନ୍ଧ୍ୟା ସମୟରେ କଣ ଜଳଖିଆ ପତ୍ର କିଛି ଖାଇଦିଅ। ପାନି ଗ୍ରହଣ କରିଚନ୍ତି?
ସେ ଚା ହିଁ ପିଇଥିଲି ଆଉ କିଛି ଖାଇନି। ତାପରେ ଏକାଥରେ ରାତ୍ରି ଭୋଜନ ହେଲେ ଖାଇବି। କାଇଁନା
ଚା ସହିତ ବିସ୍କିଟି ଫିସ୍କୁଟ ଖାଇନାହାଁନ୍ତି?
ଖାଏ, ଆଜି ଖାଇନି, ଆଜି ଖାଲି ଚା ଟିକେ ପିଇ ଦେଇଛି।
ଆଇଗ୍ ଚା, ନାଇଁ ଚା ସହିତ ଟିକେ ସନ୍ଧ୍ୟା ସମୟରେ ଭଲ ଲାଗେନି କି, ବିସ୍କୁଟ ଚା ବୁଡେଇକି ଖାଇବା ପାଇଁ?
ମୁଁ ବି ଆଜି ସନ୍ଧ୍ୟା ସମୟରେ କିଛି ବି ଜଳଖିଆ ଖାଇନି, ମତେ ବି ଭୋକ ଆସିଲାଣି। ଏ କଲ୍ କିଛି ଭୋଜନ କରିନେବି।
ହଁ ଆ ବି ସଞ୍ଜ ରାତ୍ର ସେଠି ହେଲାଣି କେତେ? ମାତ୍ର ଆଠ ବାଜିବାରୁ ପଚିଶ ମିଣ୍ଟି ହେଲାଣି।
କଣ କହିଲେ?
ଆଉ ସିଏ ରାତି ଆସିକି ଆଠଟା ବାଜି ପଚିଶ ମିଣ୍ଟି ହେଲାଣି। ତ ଭୋକ ତ ନି
ପଚିଶ ମିଣ୍ଟି ହେଲାଣି ତ ହଁ ଏଇ କିଛି ନାଇଁ, ବୋ ଯୋଉ ଜଷ୍ଟ, ବିସ୍କିଟିକି ଏ ନଡୁଆ ଫଡୁଆ କଣ ଟିକେ ଚୋବେଇଦେବି କାରଣ ଆଜି ସନ୍ଧ୍ୟା ଦେଇକି ଉଠିଲି ତ, ରୋଷେଇ କରିଦେଲି ଜଲଦି ମୁଁ କହିଲି ଟିକେ ବସିବା ବହୁତ ସମୟ ଯେହେତୁ ଅଳ୍ପ ଲୋକ ବାପା ରହୁନାହାଁନ୍ତି ରାତିରେ, ସାଡେ ଟିକେ ସାଡେ ନଣନ୍ଦ ଘରକୁ ପଳଉଛନ୍ତି ରାତିରେ, ତାଙ୍କର ଯେହେତୁ ନୂଆ ଘର ପ୍ରତିଷ୍ଠା ହେଇଛି, ସେଠି ଶୋଇବା ପାଇଁ ପଡୁଛି ସେ ବ ପୂଜାରେ ବସିଥିଲେ, ସେଥିପାଇଁ ଆମର ରୋଷେଇ ଟିକେ ଆମେ ଆମ ମନ ଇଚ୍ଛା କରିଦଉଚୁ। ଆଉ ଆଜି କିନ୍ତୁ ବସିଲିନି, ସନ୍ତୁଳା କରିଦେଲି, ରୁଟି ଅପା ସେଇଠି କରିଦେଲେ ସ ସରିଗଲା ଜଲଦି ଆଉ ରୋଷେଇ କାର୍ଯ୍ୟ ଯେହେତୁ ହେଇଗଲା, ଆଉ ଖା ସେଠୁ ଆସିପାରିଲିନି କି କିଛି ଖାଇପାରିନି। ଆଉ ଏତେ ରାତି ହେଲାଣି ଫଳ ବି ଆହାର କରିହବନି। ସେଥିପାଇଁ ଦେଖିବା, ବିସ୍କୁଟ ଦିଖଣ୍ଡ ପାଣିରେ ବୁଡେଇକି ଖାଇଦବା।
ଭୋଜନ କରିବ, ଯୋଉ ଭୋଜନ ହିଁ କରିବେ, ରୁଟି ହେଇଛି, ସନ୍ତୁଳା ହେଇଛି, ଖାଇବେ।
ଆଜ୍ଞା। ମୁଁ ଯାଉଛି କଲ୍ ଟିକି ଏବେ ସମାପ୍ତ କରୁଛି, ମତେ ଭଲ ଲାଗିଲା କଥା ହେଇକି ମର ତମେ ଯାଉଛ ମୁଁ କିଛି ଖାଇନେଇଁ, ରଖୁଛି ଆଜ୍ଞା?
ଆଜ୍ଞା।